ହ୍ୟାଲୋ।
ହଁ ମ୍ୟାଡାମ ନମସ୍କାର ଶୁଭୁଛି ଆମ କଥା।
ହଁ ଶୁଭୁଛି କଣ କରିଥିଲ?
ହଁ ମୁଁ ଏବେ ଜଷ୍ଟ ବ୍ରେକଫାଷ୍ଟ ଖାଇକି ଆସିଲି। ବସ୍ୟ ଉପରେ ମୋ ଲୁଗା ଶୁଖେଇକି ଆସିଲେ ତ ବସ୍ୟ ଆପଣ କଣ କରୁଛନ୍ତି?
ମୁଁ ବି ଏଇଠି ବସିଚି ଆଉ ମୁଁ କଥା ହଉଥିଲି ଜଣଙ୍କ ସହିତ ଗୋଟେ ସାଙ୍ଗ ସହିତ ଏବେ ହୁଁ ଜଷ୍ଟ ବସିଚି ଆଉ ତମ କଣ ବ୍ରେକ୍ଫାଷ୍ଟ କଲ?
ଆଜ୍ଞା।
କଣ ବ୍ରେକ୍ ଫାଷ୍ଟ କଲ?
ବ୍ରେକଫାଷ୍ଟ ଏ ବ୍ରେଡ ଆମଲେଟ୍ ଭାଇ କରିଥିଲା ତ ଖାଇଲୁ। ଆଉ ଆପଣ କଣ ଖାଇଲେ?
ମୁଁ ଆଜି ହେଇଥିଲା ପରଟା ଆଉ ଯୋଉ ଆଳୁ ଚୁ ଛଣା ହୁଏନି ସେମିତି ତେଲରେ ଇଏ ହେଇକି ସେଇଟା।
ପରଟା ଆଳୁ ଛଣା।
ହଁ ମାନେ କେମିତି କହିଲ ପୁରା ସରୁ ସରୁ ହେଇକି ମାନେ ସେଇ ଭଜା ଟାଇପର ବାକି ସେଟା ଟିକେ ବେଶୀ ତେଲ ଦିଆ ହେଇକି ଟିକେ ଛଣା ହେଇଥିବ ଆଉ।
ଓହୋ ମୁଁ ଏମତି ନୂଆ ଶୁନଚି ମାନେ ସେଟା କଣ ହେଲଦି ବ୍ରେକଫାଷ୍ଟ ବଧେ।
ନା ନା ସେଟା ମତେ ବହୁତ
ଓହୋ ମାନେ ନିଜେ କ୍ରିଏଟ କରୁଛନ୍ତି ନା କୋଉଠି ଦେଖ
ହଁ ମୁଁ ନିଜେ କରିଚି ହୁଁ ହୁଁ।
ସେଇଥିପାଇଁ ମୁଁ ଭାବୁଚି କଣ ମାନେ ଏଇଟା ମୁ ନୂଆ ଜିନିଷ ମୁଁ ଶୁଣିନି କୋଉଠି।
ନା ମୁଁ ଟିକେ ଏକ୍ସପେରିମେଣ୍ଟ କରେ ନା ଖାଇବା ସହିତ ସେ ଏକ୍ସପେରିମେଣ୍ଟ କରୁ ତ ଭଲ ବାହାରିଗଲା ଆଉ।
ଓହୋ ଏବେ ମାନେ ଘରେ ଅଛୁ ନା ଛୁଟି ତ ଏକ୍ସପେରିମେଣ୍ଟ ଆଉ। ଆଉ ଆଜି କଣ ସ୍ପେଶାଲ ହେଇଚି ଘରେ ଆଜି ସ୍ପେଶାଲ କନ ହେଇଚି ଘରେ?
ଆଜି ଆଜି ମାଛ ହେଇଚି ମା ରୋଷେଇ କରୁଚି।
ମାଛ ପସନ୍ଦ ନୁହ ବୋଧେ?
ହଁ ପସନ୍ଦ ଯେ ବାକି ଗରମ ଯୋଉ ଭଳିଆ ହଉଚି ଆଜି ଟିକେ ଚିକେନ ଖାଇବାର ଇଛା ଥିଲା। ମୁଁ ମୁଁ ଯୋଉ ମୋ ଜେଜେମା ଖାଆନ୍ତିନି ଚିକେନ।
ଆଚ୍ଛା।
ହୁଁ।
ଚିକେନେ ଆ ଆଗୁରୁ ବୁଢ଼ୀ ଯାକ ସବୁ ମାନେ କେହି ଚିକେନ ମଟନ ଖାଉନାହାନ୍ତି ସବୁ ଖାଲି ମାଛ ଖାଉଛନ୍ତି ମୋ ଆଇ ବି ମୁଁ ଆଇ ବି ମାନେ ତାକୁ ଦବ ଚିକେନ ହେ ମୁଁ ବଡ ମାଛ ଖାଇବିନି ବଡ ମାଂସ ଖାଇବିନି ମତେ ଖାଲି ମାଛ ଦିଅ ମାଛ ଦିଅ ବୁ ଚିକେନ ମ ଟନ ଜମା ଖାଏନି ଷ୍ଟିଲ୍ ବୁଢୀ ଖାଉନି କଣ ଦେବେ?
ହଁ ସେ ସି ଖାଇବେନି ତ ଦିଟା ଆଣିଲେ ଗରମ ଯୋଉ ଭଳିଆ ହଉଛି ମାମା କହିଲା ମୁଁ ରୋଷେଇ କରି ପାରିବିନି। ତ ମାଛ ଆସିଛି ସମସ୍ତେ ଖାଇବୁ ଆଉ।
କୁହନି ମୋ ମମି ମାନେ ସେ ଯୋଉ ଚିଙ୍ଗୁଡି ଆଣିଥିଲେ ବାବା କେଳେଇ ନାହାନ୍ତି। ତାର ମୁଣ୍ଡ ଫୁଣ୍ଡ କାଢି ନାହାନ୍ତି ଗଲା କରୁଛନ୍ତି ଆଉ। ତୋ ବାବା ମତେ ଯୋଉ ସାଦୁଚନ୍ତି ତୁ କହନା ମାନେ ମୁଁ ବସିକି ଖରାରେ ମୋ ଦେହ ଖରାପ ମୁଁ ଚିଙ୍ଗୁଡି ବସିକି କେଳେଇମି। ପୁଣି ସେ ଭାକୁର ଭାକୁର ମାଛ ଆଣିଚନ୍ତି ଦେହରେ ମଞ୍ଜିି ବାହାରିଲା।
ହୁଁ ହୁଁ ମଞ୍ଜି ଭଲ ଲାଗେ।
ହଁ ମଞ୍ଜିି ଭଲ ଲାଗେ ସେମିତି ମାନେ ସେପାରେଟ୍ କରି ହେଲେବି ସେ ନିଜେ ହାତରୁ କାଢିଲା ନା ତୁ ଚି
ହଁ ସେଗୁଡା ଭାରି କଷ୍ଟ କାରିଆ ମାଛ ବାଟିବା ବି ବହୁତ୍ କଷ୍ଟ।
ହଁ ମୁଁ ଭାବୁଛି ଭାଇ ମୁଁ ଫ୍ୟୁଚରରେ କେମିତି କାଟିବି ମତେ ଜମା ଚିକେନ ମଟନ ଛୁଇଁ ଆସେନି କା ସେ ସିନି ଧୋଇ ଆସେନି।
ସେଇ ଯୋଉ ମାଛ ତ କାଟ୍ କାଟିକି ଦିଅନ୍ତି ନା ଦୋକାନ ରେ ଅଙ୍କଲ କାଟିକି ନା ଛୋଟ ମାଛ ଆଣି ଦେଇଥିଲେ ବୋଧେ।
ହଁ ମାନେ ଛୋଟ ମାଛ ପୋହୁଳା ମାଛ ଟାଇପ ର ଯୋଉ ନୁହଁ? ସେ ମାଛ ହଁ ସେଟା ଛୁ ମାଛରା କାଟି ହବନି ନା ମାନେ କାଟିଲେ ବି ମାନେ କେମିତି ଭାଜିବ ଛୋଟ ଛୋଟ ଯାକ ସେଇଟା ପୁଣି ଆଉଥରେ ଟେକ୍ ଗୋଟେ ଅଳିଆ ଗୋଟେ। ଛୋଟ ଟ ମାଛ ଯାଗ ତ ବଡ ମାଛ ଆଣିଚନ୍ତି ଖାଉଛୁ। ସରି ସରି ଛୋଟ ମାଛ ଟା ପୁରା ଫୁଲ୍ କରିକି ଆଣିଚନ୍ତି ଖାଉଚୁ ଆଉ।
ହଁ।
ହଁ ଆପଣ କି ମାଛ ଆସିଛି?
ଆମର ସେ ଭାକୁର ମାଛ ଆଣିଚନ୍ତି ବୋଧେ ମୁଁ ଦେଖିନି।
ଓହୋ ଆ ଭାକୁର ମାଛ ପସନ୍ଦନା ଆପଣଙ୍କୁ।
ହଁ ମତେ ଭଲ ଲାଗେ ବାକି ଇଲିସି ବହୁତ୍ ପସନ୍ଦ ମତେ ଇଲିଶ ଆଉ ପାଣି ଆଖିଆ ମାଛ ଜାଣିଚ?
ହଁ ମୁଁ ଖାଇଛି କିନ୍ତୁ ମୋର ମନେ କେମିତି କ
ବହୁତ୍ ସାରା କଣ୍ଟା ସେଟା ମତେ ବହୁତ୍ ପସନ୍ଦ।
ଓ ସେଟା ପାଣି ଆଖିଆ କଣ ସମୁଦ୍ର ମାଛ?
ସମୁଦ୍ର ହୁଁ ସମୁଦ୍ର ମାଛ ବୋଧେ ମାନେ ଉଁ ହୁୱାଟି କଲର ଦେଖିବାକୁ।
ହଁ।
ହଁ ତା ଦେହରେ ବହୁତ୍ କଣ୍ଟା ଥିବ ମାନେ ନର୍ମାଲି ମାଛଟୁ ବହୁତ୍ କଣ୍ଟା ତା ଦେହର।
ଓହୋ ମୋ ମ ତେ ସେଇ ସମୁଦ୍ର ମାଛ ଭଲ ଲାଗେ ମୁଁ ଜାଣିନି ତା ନା କଣ କିନ୍ତୁ ବାବା ଆଣନ୍ତି। ବା। ସେଇଟା ଆମର ଆକ୍ଚୁଆଲି ଆମ୍ କଣ ତେନ୍ତୁଳ ତେନ୍ତୁଳି ଆଉ ଆମ୍ବୁଲ ପକେଇ ମମି ଗୋଟେ ଖଟ ଖଟା କରନ୍ତି ମିଠା ଟାଇପ୍ ର। ସେଇଟା ମତେ ଭଲ ଲାଗେ ଆଉ ମୁଁ ଭାଇ କୁ ତ ଜମା ମାଛ ପସନ୍ଦ ନୁହଁ ସେଇଟା କରିକି ଦେଲେ ସେ ପୁରା ତିନ୍ ଚିରିଟା ଖାଇଦବ ତାକୁ ଏତେ ଭଲ ଲାଗେ ସେଇଟା।
ଖାଆନ୍ତି ନି ବେଶୀ।
ନାଇଁ ନାଇଁ ମୋ ଭାଇ ବଡ।
ଓ ଆଚ୍ଛା ଆଚ୍ଛା ତମ ବଡ ଭାଇ।
ହଁଁ ତାକୁ ମାଛ ଜମା ପସନ୍ଦ ନୁହଁ। ସେଇ ସେ ସମୁଦ୍ର ମାଛ ହିଁ ମାନେ ପୁରା ତେନ୍ତୁଳ ପକେଇକି ମିଠା କରିକି ଗୋଟେ ତ ତରକାରି କରନ୍ତି ମମି।
ହୁଁ, ବରହମପୁର ସାଇଟ୍ ରେ ବି କରନ୍ତି ମାନେ ମିଠା ଖଟା ପକେଇ କି ମାଛ ତରକାରୀ।
ହଁ ହଁ ସେଇଟା ଆପଣ ନିଜେ ଘରେ ଟ୍ରାଏ କରି ଖାଇବେ ବଢିଆ ଲାଗେ। ହଁଁ ଗୋଟେ ବଢିଆ ଲାଗେ ଅ ମାନେ ବରହମପୁରରେ ସବୁ ଜିନିଷ ତ ବଢିଆ ଆକ୍ଚୁଆଲି ତ
ହଁ ସେଠିକାର ଖାଇବା ବହୁତ ଚଟପଟା।
ହଁ ମୁଁ ଆଗେ ମୁଁ ତମ ଆପଣଙ୍କୁ କହୁଥିଲି ନା ମାମୁଁ ମାଇଁ ଏଠିକି ଆସିଲେ ଜମା ଖାଇପାରନ୍ତିନି କିଛି, ମାନେ ସେ ଯାଇଥିଲେ ଜଗନ୍ନାଥଙ୍କ ମନ୍ଦିର, ସେଇଠି ସବୁ ତାଙ୍କ ସେଠି ସବୁ ଜିନିଷ ମି ମିଠା, ମିଠା ନା ଠାକୁରଙ୍କୁ ମିଠା, ମିଠା ପସନ୍ଦ।
ହୁଁ ହୁଁ।
ତ ସେଇଠି ଗଲେ ସେ କିଛି ଖାଇ ପାରିଲେନି, ଭାଇ ଗଲେ ଏତେ ମିଠା, ମିଠା ଆମ ଦ୍ଵାରା ହବନି, ସେ ଖାଇଲେ, କିନ୍ତୁ ମାନେ ବେଶୀ ଭଲ ସେ ଖାଇନାହାନ୍ତି, ମାନେ ବ୍ରହ୍ମପୁର ଲୋକଗୁରା ତାକୁ ମିଠା, ମିଠା ପସନ୍ଦ ନୁହଁ।
ହଁ ମାନେ ତାଙ୍କର ସବୁ ଟେଷ୍ଟ ବଡ ଅଲଗା ହେଇଗଲାଣି ନା, ତାଙ୍କର ସେପଟ ଖାଇ ଖାଇବା।
ହଁ ମାନେ ଏମିତି ରାଗ ଖାଆନ୍ତି ଯେ, ଲଙ୍କା ନୁହଁ ଲଙ୍କା। ସେଇଡାକୁ ପିଆଜ ପକେ କି ଭାଜି କି ଖାଆନ୍ତି ମୋ ମାମୁଁ ଘର ଲୋକ କଣ କହିବୁ।
ହୁଁ।
ମୁଁ ସେ ମତେ ମୋତେ ଟ୍ରାଏ କରିଥିଲି, ମତେ ଭଲ ଲାଗିଲା କିନ୍ତୁ ଗୋଟେ ଲଙ୍କାକୁ ଭାଜିିକି ଖାଆନ୍ତି, ମୁଁ ଗୋଟେ ନୂଆ ଡିସ୍ ଦେଖୁଚି ଏଇଠି।
ମାନେ ଏଇ ଯୋଉ କଞ୍ଚା ଲଙ୍କା ଆମେ ଭାତ ସହିତ ଖାଉଛୁ ସେଇଟା ଭାଜିକି?
ହଁ
ନା, ଆଚାର କରିକି?
ନାଇଁ, ନାଇଁ ଭାଜି କି ଖାଆନ୍ତି।
ଭଲ ଲାଗିଲା?
ହଁ ଭଲ ଲାଗିଲା ତ, ମୁଁ ମାନେ ପିଆଜ ପକେଇ କି କରିଥିଲେ, ବଢିଆ ଲାଗିଲା ମୁଁ କହିଲି ଯାହା ହଉ ଗୋଟେ ନୂଆ ଜିନିଷ ଖାଇବାକୁ ପାଇଲେ, ହଁ ବା ସବୁ ନୂଆ, ନୂଆ ଜିନିଷ ଆଉ ଆହୁରି ମାନେ, ଗଞ୍ଜାମ ରେ ମାନେ ମୋର ଆମପାଇଁ ବଡପା, ମାନେ ଆକ୍ଚୂଆଲି ମାଉସୀ, ପିଉସିଙ୍କୁ, ମାଉସୀ, ପିଇସାଙ୍କୁ ମାନେ ଆମ ଗାଁରେ ସାଇଡରେ ବଡପା, ବଡମା ଡାକନ୍ତି ତ ସେ ବଡପା, ଗୋପାଳପୁର ପାଖା ପାାଖି ରୁହନ୍ତି ନା, ତ ସିଏ ଗୋଟେ କୁମୁଟିି ପଣା ମାନେ ଜାଣିଛ ଗୋଟେମାଚ ମା ଅକ୍ଟୋପସ୍ ଟାଇପ୍ ର ଗୋଟେ ଛୋଟ ଛୋଟ ସ୍କ୍ୱାର୍ଡ କୁହନ୍ତି ଇଂଲିଶ ରେ ତାକୁ। ହଁ ସେଇଠି ସବୁ ନୂଆ ଜିନିଷ ହେଲା, ସେଇଠି ମାନେ ଆଣିଲେ ମାନେ ମୋ ବଡପା ଯେବେ ବିି ଘରକୁ ଆସନ୍ତି ସେଇଟା ନେଇ କି ଆସନ୍ତି ମୋ ବାପାଙ୍କୁ ବହୁତ୍ ପସନ୍ଦ ସେଇଡା। ସେଇଟା କେମିତିଆ କହିଲ ମାନେ ଅକ୍ ହଁ ମାନେ ସେଇଟା ଆକ୍ଚୁ ଲି ଇଂଲିଶରେ ସ୍କ୍ୱାଡ କୁହନ୍ତି। ସେଟା ଅ ଛୋଟ ବୟସରେ ବହୁତ୍ ଛୋଟ ପର୍ସନ ବହୁତ୍ ଛୋଟ ପର୍ସନ ସେଟା। ବାକି କିନ୍ତୁ ତାର ଗୋଡ ଯାକ ଗୋଡ ଯାକ ଜେଲି ଟାଇପର ଆଉ। ସେ ମାନେ ସେ ଅକ୍ଟୋପସରେ ତ ମାନେ ପୁରା ଟୁପୁ ଟୁପୁ ହେଇଥିବ। ଆ କିନ୍ତୁ ଗ ଏ କୁମୁଟୁ ମାଡ଼ରେ ଟିକେ ଟିକେ ମାନେ ସେମିତି ଟାଇପର ହେଇଥିବ ମାନେ ଜେଲି ଟାଇପର ଅଉ। ମୁଁ ବାବୁକୁ ବହୁତ ପସନ୍ଦ ସେଇଟା ସେଇଟା ମା ମୁଁ ଜାଣିନି ସେଇଟା ମାଛରେ ଯିବ ନା ଅକ୍ ଠୁ ଭୋସରେ ଯିବ ମାନେ କୁହନ୍ତିନି ମା ଛାର ଅକ୍ଟୋପସର ଛୁଆ ହେଲେ ସେଟା ହୁଁ ସେଇଟା ଆକ୍ଚ୍ୟୁଆଲି କୋଉଠି କହିଲ? ଛି ମତେ ପସନ୍ଦ ନୁହଁ। ମତେ ଦେଖିକି ମାନେ ଖାଇବାକୁ ଅସକିଆ ଲାଗେ, ସେଇଟା ଆକ୍ଚୁଆଲି ମଝି ସମୁଦ୍ରରୁ ମିଳେ।
ହୁଁ ହୁଁ ହୁଁ।
ହଁ ପୁରା ପୁରା ନୌକାରେ ଯାଆନ୍ତି ମାନେ ମଝି ସମୁଦ୍ର ଟେକିକି ଆଣନ୍ତି ଆଉ। ମୋ ବଡପା ଯେବେବି ମାନେ ବାବା କହିବେ ଆପଣ ଆସିଛନ୍ତି? ନା କୁମୁଟୁ ବଣ ଆଣିଛନ୍ତି ନା ହଁ ଆଣିଛି ଆପଣଙ୍କ ପାଇଁ କୁମୁଟୁ ବାଣ ଆଣିବେ ଆଉ। ଆଉ ସେଠି ଶୁକୁଆ ବି ବହୁତ୍ ମିଳେ ଶୁକଆ ଭଲ ଲାଗେ ଆପଣଙ୍କୁ?
ହଁ ମତେ ଶୁକୁଆ ବଢିଆ ଲାଗେ। ତମେ ଖାଅ?
ହଁ ମତେ ସେ ଚିଙ୍ଗୁଡି ଶୁକୁଆ ଭଲଲାଗେ ଆଉ ଶାବଳା ଶୁକୁଆ ଭଲଲାଗେ ଆଉ କିଛି ଭଲ ଲାଗେନି।
ଶାବେଳା ଶୁଖୁଆ ଗୋ ତାହେଲେ ମତେ ଲୁଣି ଶୁଖୁଆ ଯୋଉଗୁଡା ଏମିତି ହେଇନଥିବ ଦି ସାଇଡ୍ ପୁରା ଏମିତି ଚିରା ହେଇକି ତା ଦେହରେ ଲୁଣ ଦିଆ ହେଇକି ହେଇଥାଏ।
ହଁ ଶାବଳା ଶୁଖୁଆ ଲୁଣି ଶୁ
ହଁ ସେଇଟା ମତେ ଭଲ ଲାଗେ। ଚିଙ୍ଗୁଡି ଶୁଖୁଆ ଆଉ ଯୋଉ ପିତା ପିତା ଲାଗେ ବିନା ଲୁଣି ମତେ ଏଗୁଡା ଭଲ ଲାଗେନି।
ମତେ ବି ଭଲ ଲାଗେନି ଏ ଛୋଟ ଛୋଟ କଣ ତାକୁ କୁହନ୍ତି ମୋର ମନେ ନାହିଁ। ସେଇଟା ମ ସେଇଟା ବି ଭଲ ଲାଗେ ନା।
ହଁ ଶାବଳା ଶୁଖୁଆ କଣ ଟିକେ ଚାଉଳ ଚୁନା ଦେଇକି ଗୋଟେ ପଖାଳରେ ଖାଇବ ଆ।
ହଁ ଶୁକୁଆ ପଖାଳ ମସ୍ତ ଲାଗେ।
ହୁଁ।
ମୋ ଜେଜେ ପାରାଦୀପରେ ଆଗରୁ ଚାକିରି କରିଥିଲେ। ମୋ ଜେଜେ କହୁଛି ଅଜା
ହଁ।
ସେ ପୋର୍ଟରେ ଚାକିରି କରିଥିଲେ ସେଠି ବହୁତ୍ ମାଛ ମାନେ ତାଙ୍କର ଏମିତି ରେଗୁଲାର୍ ମାଛ ଇଏ ସବୁ ନା ସେ ଆଉ ସେଠି ଶୁଖୁଆ ବି ଆଗରୁ ମାନେ ମୁଁ କହୁଛି ଯେତେବେଳେ ମୁଁ ଛୋଟଥିଲି। ସେ ଆମ ଘରୁ ବହୁତ୍ ସାରା ଶୁକୁଆ ପଠାନ୍ତି ଶୁକୁଆ କାହିଁକିନା ମାଛ ବେଶୀ ଦିନ ରହିପାରିବନି। ସିଏ ନିଜେ ଶୁକୁଆ ତିଆରି କରନ୍ତି ବହୁତ୍ ସାରା ମାଛ ହେଇଯିବାରୁ ସେ ନିଜେ ତୁ ଶୁକୁଆବି ତିଆରି ଜାଣିଥିଲେ ଶୁଖୁଆ ତିଆରି କରିକି ଆମ ଘରକୁ ପଠାନ୍ତି।
ଓହୋ ନିଜେ ଶୁକୁଆ କରନ୍ତି ମାନେ କଣ ମାନେ ଲୁଣ ଫୁଣ ଦେଇକି ବା ଖରାରେ ଶୁଖାନ୍ତି ନା କଣ?
ହଁ ତାଙ୍କର କଣ କହିଲ ଗମେଣ୍ଟ ଫ୍ଟା ମିଳିଥିଲା। ତ ସେଠେ ବହୁତ୍ ଜାଗା। ଥିଲା ମାନେ ତାଙ୍କ ଘରଆଗରେ ବହୁତ୍ ଜାଗା ଥିଲା ଆଉ ସମସ୍ତେ ସେଠି ମିଶିକି ରହୁଥିଲେ ମୋ ଅଜା ଅଜାଙ୍କ ଭାଇ। ସବୁ ରିଲେଟିଭ୍ ସବୁ ମିଶିକି ରହୁଥିଲେ ତାଙ୍କୁ ଯୋଉ ସବୁ ମାଛ ମିଳେ ପୋଟରୁ। ସବୁଥେଡି ମାନେ ଇ। ବହୁତ୍ ସାରା ମିଳେ ସେ ସେଗୁଡା ବେଶୀ ଦିନ ରଖିଲେ ଖରାପ୍ ହେଇଯିବ ନା। ସେୟାକୁ କଣ କରନ୍ତି ଶୁଖୁଆ କରିଦିଅନ୍ତି। ହୁଁ ନଷ୍ଟ ହବ କାହିଁକି ସିଏ ଶୁଖୁଆ କରିଦିଅନ୍ତି।
ହଁ ମୋର ବି ସେମିତି ଗୋଟେ କଣ ମାନେ? ଭାଉଜଙ୍କ ବାପା ସେମିତି ମାଛର ଗୋଟେ କଣ ଫ୍ୟାକ୍ଟ୍ରି ଗୋଟେ ଟାଇପିର ନାହିଁ ଯେମତି ଓୟ। ଟରେ ଗୋଟେ ଅର୍ଧରେ ହଁ ସେଇଠି କାମ କରୁଛନ୍ତିନା ତ ସେଇଠି ସବୁବେଳେ ତାଙ୍କୁ ମାଛ ମିଳୁଛି। ମାନେ ବହୁତ୍ ଭେରାଇଟି ର।
ପୋଖରୀ ଆମର ସେଠି ଜଣେ ଅଙ୍କଲ ଅଛନ୍ତି ସେଠି ଯେତେବେଳେ ଗୋଟେ ପୋଖରୀ ବହୁତ୍ ସାରା ଅଛି। ସେଠି ଯବେ ମାଛ ଧରାହବ ବାପାଙ୍କୁ ଫୋନ କରିଦିଅନ୍ତି ସେ ମୋ ବାପା। ବାପାଙ୍କ ବେଷ୍ଟେଫ୍ରେଣ୍ଡ ସେ ମୋ ବାପାଯିବେ ଆଉ ସେ ମାଛ ଏତେ ଟେଷ୍ଟେ ଏ। ଏତେ ଟଷ୍ଟେ ମସ୍ତ ଲାଗେ ସେମାଛ।
ହୁଁ ପୁରା ବଢିଆ ରିକ୍ସ ଲାଗେ ଫ୍ରେଶ ମାଛଇ ଏଟା କଉ ମାନେ ଆମ। ଏମିତି କୋଉ ମାଛ ଆଣୁଛନ୍ତି କେଜାଣି ଗୋଟେ ମେଡିସିନ ଟାଇପ ର ଲାଗୁଛି। ଆଉ ବେଳେ ବେଳେ ଜୟଦେବବିହାର ରେ ଯାଆନ୍ତି ଆଣିବାକୁ ଜୟଦେବବିହାର ମାଛ ବି ଭଲ ଲାଗୁନି।
ହଁ ସେଗୁଡା ବି ଭଲ ଲାଗୁନି ହଉ ଶୁଣ ଟାଇମ୍ ହେଇଗଲାଣି। ହ୍ୟାଲୋ।
ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ପରେ କଥା ହବୁ।
ହଁ ହଁ ହଁ।
ନମସ୍କାର।
ନମସ୍କାର।